ମସ୍କାରେ ଜୟ ଜଗନ୍ନାଥ।
ନମସ୍କାର।
କଣ କରୁଚନ୍ତି? ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ କଣ କରୁଚନ୍ତି ଆଜ୍ଞା?
କଣ କରୁଚନ୍ତି ନନା?
ପର୍ସନାଲ କଥା କୁହନ୍ତୁ ନେଇ କଣ କରୁଚନ୍ତି ଆପଣ କୁହନ୍ତୁ?
ଏଇଠି ବସିଚି ଘର ପାଖରେ ଆଉ।
ହୁଁ।
ତମେ କଣ କରୁଚ?
ମୁଁ ଏଇ ବସିଚି ଘରେ। ଆଉ କଣ ଖାଇଥିଲେ ଆଜି ସକାଳୁ? ହ୍ୟାଲୋ।
ଆପଣ କଣ କରୁଚନ୍ତି ନନା?
ମୁଁ କହିଲି ଏଇ ବସିଚି ଆପଣ କଣ ଖାଇଥିଲେ ସକାଳୁ।
ହୁଁ ହୁଁ।
ଆପଣ କଣ ଖାଇଥିଲେ ସକାଳୁ? ହ୍ୟାଲୋ। ହ୍ୟାଲୋ।
ହୁଁ କୁହନ୍ତୁ ନନା।
ମୁ ନି କଣ ଖାଇଥିଲେ ସକାଳୁ ଆଜି? ହ୍ୟାଲୋ।
ଆଜି କଣ ଖାଇଚନ୍ତି ନନା ଆଜି?
ମୁଁ ତ ଫଳ ଜୁସ ସ ଆପୁଲ ନା ସେଉ ଜୁସ ଖାଇଚି। ଆଉ ଫଳ ଖାଇଚି। ଆଉ ଯୋଉ ପର
ହୁଁ କୁହନ୍ତୁ ନନା ଆଉ କଣ କହୁଚନ୍ତି କୁହନ୍ତୁ।
ପରଟା ଭଜା ଖାଇଚି। ଆଉ ମେଡ଼ିସିନ ଖାଇଲି ଆଉ ଖାଇକି ଆଉ। ଆପଣ କଣ ଖାଇଚନ୍ତି?
ହୁଁ ସାଉ ପୁରୀ ଜଗନ୍ନାଥ ମନ୍ଦିରକୁ କେବେ ଯାଉଚନ୍ତି?
ଏବେ ତ ଜଗାର ଡୋରି ଲାଗିନି ଲାଗିଲେ ଯିବା ଆଉ, ଆପଣ କେବେ ଯାଉଚନ୍ତି? ମୁଁ କହିଲି ଆପଣ କେବେ ଯାଉଚନ୍ତି? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ଆଉ କଣ ଖାଇଚନ୍ତି ନନା ଆଜି?
ଆପଣଙ୍କୁ ଶୁଭୁନି କି?
ଶୁଭା ଯାଉନି।
ମୁଁ କହିଲି ଆପଣଙ୍କୁ ଶୁଭୁନି କି? ହ୍ୟାଲୋ। ହ୍ୟାଲୋ।
ଆଉ ଭଜନ କୀର୍ତ୍ତନ କରୁଛନ୍ତି ନା ନାଇଁ?
ଆଜ୍ଞା ଆଜ୍ଞା ସିଏ ତ କରିବାକୁ ସେତ ପଡିବ ନା ହଁ ସେମିତି ଆଉ। ଟିକେ ଟିକେ ଦେହ ଯୋଉ ଇଏ ଆଉ ବିନ୍ଧା ଛିଟିକା ହୋଉଛି। ଘରେ ଅଛି ଆଉ। ଆପଣ?
ଆପଣଙ୍କ ଦେହ କେମିତି ହେଲାଣି ଭଲ ଅଛି ନା କଣ?
ହଁ ପହର ଦିନ ଟିକେ ଗୋଡ଼ ଟା ଅପରେସନ୍ ହେଇଛି ଆଉ ଘରେ ଅଛି। କି ଆଉ।
ହଁ ଆଜି ଡିଉଟି ଯାଇଛନ୍ତି ନା ନାହିଁ?
ନାଇଁ ଏ ନା ଡ଼ିଉଟି ପନ୍ଦର ଦିନ ଇ ଏସ୍ ଆଇ ଛୁଟି ଆଣିକି ଅଛି ଘରେ। ଆଉ ଆପଣ କଣ କରୁଛନ୍ତି?
ଆଉ ଖାଇବାରେ ଆଜି କଣ କଣ ଖାଇଥିଲେ?
ମୁଁ ହେଲି ଆଜି ଖାଇଛି ଫଳ ଜୁସ୍ ଖାଇଛି।
ଆଜି ତ ଶୁକ୍ରବାରେ ଆପଣ କଣ ସାଧ ନା କଣ ଖାଇଛନ୍ତି?
ମାନେ ଅଣ୍ଡା ତରକାରୀ ହଉଚି।
ହୁଁ ହୁଁ।
ଆଉ ସକାଳେ ଖାଇଥିଲି ଫଳ ସେଉ ଜୁସ୍। ଆଉ ଯୋଉ ଡାଳିମ୍ବ ଆଉ
ସବୁ ମିଶିକି।
ଆ ଦେଖିବା କେବେ ଯିବା ଆଉ।
ପୁରୀଆଡେ କେବେ ଯିବା?
ଆପଣ କଣ ଖାଇଥିଲେ ଆଜି ସକାଳୁ। ହ୍ୟାଲୋ। ହ୍ୟାଲୋ।
ଡ଼ିଉଟି କୋଉଦିନଠୁ ଯିବେ ଆପଣ?
ମୋର ଡିଉଟି ଆର ୱିକ୍‌ରେ ଆଉ।
ଆଉ ଡ଼ିଉଟି ରେ କଣ କେତେ ପେମେଣ୍ଟ ମିଳୁଛି ଆପଣଙ୍କୁ?
ହୁଁ ପେମେଣ୍ଟ ତ ପନ୍ଦର ଦିଅ ପନ୍ଦର ମିଳୁଛି।
ଡିଉଟି କେତେ ଘଣ୍ଟା କରୁଛନ୍ତି?
ଆଠ ଘଣ୍ଟା। ଆଠ ଘଣ୍ଟା ଆଜ୍ଞା। ହ୍ୟାଲୋ।
ଆଉ ପୁରୀ ଗଲେ ଫାଷ୍ଟ ଆମେ କୋଣାର୍କ ମନ୍ଦିର ଯିବା।
କୋଣାର୍କ ମନ୍ଦିର ଯିବେ।
କୋଣାର୍କ ମନ୍ଦିର ଯାଇ ସେଠାରୁ ଆମେ ପୁରୀ ମନ୍ଦିର ଦର୍ଶନ କରିବା ହେଠି ଗୋଟେ ରୁମ୍ ନବା ଆମେ।
ଆଜ୍ଞା।
ରୁମ୍ ନେଲା ପରେ ଆମେ କଣ କରିବା ଫ୍ରେଶ ହେଇକି ଠାକୁର ଦର୍ଶନ କରିବା ପାଇଁ ଯିବା।
ଆଜ୍ଞା।
ଆପଣ ବି ଚାଲନ୍ତୁ ଆମ ସହିତ।
ଆଜ୍ଞା।
ଆପଣ କେବେ ଫ୍ରି ହେବେ?
ଆପଣ ଯେବେ କହିବେ। ଆପଣ ଯେବେ କହିବେ ଯିବା ଆଉ। କିନ୍ତୁ ଏବେ ତ ହେଇପାରିବନି ଏବେ ଆମ ଗୋଡ ଖରାପ ଏବେ ହେଇପାରନି। ଏ ମାସ ଛାଡିକି ଆର ମାସ ଆଡକୁ ଯିବା ଆଉ।
ଦିନେ ଡିଉଟି ଛୁଟି କରିଦିଅନ୍ତୁ। ତାପରେ ଆମେ ଆରାମରେ ଯାଇକି ଦି ଦିନି। ସେଠି ପୂଜା କରି ଆରାମରେ ଠାକୁରଙ୍କୁ ଦେଖି ଆସିବା।
ଛୁଟି ତ ହବ। ଆଉ ଛୁଟି ହବନି କି। ଛୁଟି ହବ। ହେଲେ ଆପଣ ଯୋଉ ଆପଣ ଯେବେ ଡେଟ୍ ଦେବେ ନା ଆଉ।
ଛୁଟି ଏବେ ମିଳିବ ନାହିଁ?
ଏବେ ତ ମୁଁ ଛୁଟିରେ ଅଛି।
ଛୁଟି ଟିକେ ମିଳିଲେ ବଢିଆ ହୁଅନ୍ତା।
ଏ ଭାଇ ବୁଝିପାରିଲେନି କି? ଏବେ ମୁଁ ଛୁଟିରେ ଅଛି। ହ୍ୟାଲୋ।
ଆଜି ଡିୟୁଟି ଯାଇଚନ୍ତି କି ନାଇଁ?
ହ ମୁଁ କହ ଛୁଟି ରେ ମୁଁ ଅଛି ଗୋଟେ ସପ୍ତାହ।
ଉଁ ଉଁ।
ହେଲା କିି? ମୋ ଗୋଡ ଖରାପ୍ ସେଥିପାଇଁ ମୁଁ ଡିଉଟି ଯାଉନି ଇ ଏସ୍ ଆଇ ଛୁଟିରେ ମୁଁ- - ଗମେଣ୍ଟ ଛୁଟିରେ ଗୋଟେ ସପ୍ତାହ ଏନେ ଛୁଟିରେ ଅଛି। ତାପରେ ଚେକଅପ ରେ ଯିବି ଆଉ ଦି ଦିନି ପରେ। ଗଲା ପରେ ଡକ୍ଟର ଉଁ ଡକ୍ଟର ଲେଖିବେ ମାନେ- -
ପୁରୀ ଯିବା ପାଇଁ। ରଥଯାତ୍ରା ଟାଇମ ରେ ଯିବା କି? ନା ଏବେ ଯିବା।
ଏବେ ଆପଣ ଯେବେ ପ୍ଲାନିଂ କରିବେ ନା ଆଉ ଆମେ କଣ କହିପାରିବୁ। ହେଲେ ଆପଣ ଯିବେ ପୁରୀ ଆପଣ କହିବେ।
ଆମେ ରଥଯାତ୍ରା ଟାଇମ ରେ ନନା ଯିବା ଆପଣ ବି ଆସନ୍ତୁ। ସବୁ ସାଙ୍ଗ ଚାରି ପାଞ୍ଚ ଜଣ ଆମେ - - ଯିବା ଆରାମରେ ବୁଲିକି ପୁରୀ ଜଗନ୍ନାଥ ଠାକୁରଙ୍କୁ ଦର୍ଶନ କରି ହେ ପଟୁ କୋଣାର୍କ ବୁଲି ସି ବି ବୁଲି ଦୁଇ ଦିନ ରୁମ୍ ନେଇ ରହିକି ଆରାମରେ ଆସିବା।
ହଉ, ହଉ ଆପଣ ଯାହା ଚିନ୍ତା କରଚନ୍ତି ଆଉ।
ଯିବା ଆଉ।
ଆପଣ ଯାହା ଚିନ୍ତା କରିଚନ୍ତି ଆଉ। ଆଉ ଆଉ କଂ କୁହନ୍ତୁ? କଣ ଆଜି ଆପଣଙ୍କରର ରୋଷେଇ ହେଇଚି।
କେମିତି ଅଛି?
ହଁ ଟିକେ ବିନ୍ଧା ହଉଚି ଇଏ ହଉଚି ଆଉ। ସେଟା ଯୋଉ ଯିବେ ଡ୍ରେସିଂ କରିବା ପାଇଁ ଯେ କେହି ଗୋଟେ ପିଲା ମିଳୁନାହାନ୍ତି। ଉଁ ଯିଏ ଡ୍ରେସିଂ କରିବା ପାଇଁ ଯିବା ପାଇଁ। କାହାକୁ ଟିକେ ଫୋନ କରିବି ଡ୍ରେସିଂ କରିବା ପାଇଁ ଯିବି ଟିକେ ଡ୍ରେସିଂ କରିକି ଆସିବି।
ଆମ ଗାଁ ଆଡେ କେବେ ଆସୁଚନ୍ତି?
ଆପଣଙ୍କ ଗାଁ ଆଡେ, ଦେଖିବା କେବେ ଟାଇମ ହଉଛି ଯିବା ଆଉ। ହ
ଆମ ଗାଁ ଆଡେ ଆସନ୍ତୁ, ଟିକେ ଭୋଜି ଫୋଜି କରିବା ଇଆଡୁ ମନ୍ଦିର ଯିବା, ଟିକେ ଆମ ଗାଁ ମନ୍ଦିର ପ୍ରଚିଷ୍ଠା ସେଇଟା ଟିକେ ଦେଖିବ ଟିକେ ଏ ଭଲ ଲାଗିବ ଆସ ଯିବା କୋଉଦିନ ଆଉ।
ହଉ ଦେଖିବା, କେବେ ଟାଇମ ହଉଛି ଭଗବାନ ଦୟାରୁ ସମିସ୍ତିଙ୍କର ଭଲ ଅ ହଉ, ଭଗବାନ କରନ୍ତୁ ଭଲରେ ହଉ
ଆମ ଗାଁ ଜଗନ୍ନାଥ ମନ୍ଦିର ପ୍ରଚିଷ୍ଟା ହେବେ, ଆପଣ ଆସନ୍ତୁ? ସପରିବାର ସହିତ ତ ଆସି, ଠାକୁରଙ୍କୁ ଦର୍ଶନ କରନ୍ତୁ, ବହୁତ ଭଲ ଲାଗିବ
ଆଜ୍ଞା। ଯାହା ହଉ, ଆପଣଙ୍କ ଗାଁରେ ଜଗନ୍ନାଥ ମନ୍ଦିର ଅ ହଉଛି? ହାଲୋ। ହାଲୋ।
ଆଉ
ମୁଁ କହିଲି ଆପଣଙ୍କ ଗାଁରେ ଜଗନ୍ନାଥ ମନ୍ଦିର ପଚିଷ
ପୁରୀ ଗଲେ ଆମେ ଭୋଜିଟା କରିବା ଆମର ଠାକୁରଙ୍କ ପାଖେରେ ପିଓର ଭେଜ। ସମସ୍ତେ ମିଶିକି କରିବା ସେଠି ଗୋଟେ ଭୋଜି, ଠାକୁର ଦର୍ଶନ କରିବା, ରୁମ ନବା
ଆଜ୍ଞା।
ବୁଲାବୁଲି କରିବା, ସିବିଚ୍ ବୁଲିବା
ଆଜ୍ଞା।
ନା କଣ କହୁଛନ୍ତି?
ଆଜ୍ଞା, ଆଜ୍ଞା।
ଆପଣ ତ ପିଓର ଭେଜିଟେରିଆନ ଖାଇବା ଖାଉଛନ୍ତି ନା?
ଆଜ୍ଞା।
ହଉ ନନା, ଆଉ ରହୁଛି ଆଉ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।